ହଁ କଣ କରୁଛ? ଏଇନା କେ ଖାଇବା ପିଇବା ହେଲା ଆଉ
ଆ ଚ୍ଛା ଖିଆ ପିଆ ସରି
ହଁ ସବୁ ଖାଇଲେଣି।
ଓହୋ। ଆଉ ଆଉ ତମେ ଖାଇଲାଣି କି ନାହିଁ?
ମୁଁ ଆଜି ସକାଳେ ଖାଇଦେଇଥିଲି ଟିକେ ପିଠା ତ ସେଥିପାଇଁ ଟିକେ ଡେରି ହେଲା ଖାଇବା ଆଉ।
ଅ ହ। ଆପଣ କିଏ ଅଛନ୍ତି?
ହଁ ଏଇ ଗରମ ଯୋଉ ହଉଛି ଘରୁ ତ ପଦାକୁ ବାହାରି ହଉନି ଆଉ । ହୁଁ। ଆଉ ତମ ଆଡେ ଗରମ ହଉନି କି?
ଗରମ ହଉଛି କିନ୍ତୁ ଆମ ଏପ୍ ପଟେ ଯାହା ହଉ ବାସ୍ ଚଳି ଚଳି ଯାଉଛି ଆଉ ।
ହୁଁ।
ଆଉ ତମେ ଆଡେ ବର୍ଷା?
ବର୍ଷା ହେଇନି ।
କେବେ ବି ହେଲେ ହଉ ନାହିଁ କି?
ହଁ ଏ ତଥାପି ହେଇଗଲାଣି ଆଠ ଦଶ ଦିନ ହବ ବର୍ଷା ହଉନି ।
ଅ ହଁ ।
ଆଉ ଗରମ ତ ଜୋର ଅଛି, ସବୁଦିନ ବର୍ଷା ଉଠଉଛି ଚାର କେତେବେଳେ?
ଆଚ୍ଛା ଆଚ୍ଛା ।
ଆଉ ଦେଖିଲା ବେଳକୁ ବର୍ଷା ନାହିଁ ଗରମ ଏତେ ଯେ ରହିିହଉନି। ତମ ଆଡେ କେମିତି କଣ ଗରମ?
ଗରମ ତ ସବୁଆଡେ । କିନ୍ତୁ ଜଲଦି କାମ ସାରିକି ଘର ଭିତରେ ଖାଲି ରହିବା ଛଡା ଆଉ କଣ ।
ହଁ ଆଉ ଖରାରେ ତ ପଦାକୁ ବାହାରି ହଉନି ।
ମୁଣ୍ଡ ପୁରା। ଖରାପ ଆସିବର ମୁଣ୍ଡ ବିନ୍ଧୁଚି ।
ହଁ ଏଇଟ ଏଇ ଯୋଉ ବେହୋସ ହେଲା ଭଳିଆ ଏଇ ଲୋକ ହେଇଯାଉଚନ୍ତି । ଏଇ ଯଉ ମାନେ ଏଇ ଯଉ ବାଲି ସିମେଣ୍ଟ କାମ କରୁଚନ୍ତି ।
ହଁ ।
ଖରାରେ କରୁଚନ୍ତି।
କଣ କ
ଆଉ ସେମାନଙ୍କ
ଗାଁକୁ ଯାଉଥିବ ଆଉ ବଡି ପୁରା ମାନେ ନିଶ୍ଵାସ ପ୍ରଶ୍ଵାସ ଟା କ୍ଲିୟର ନହେଲେ ଉ ମାନେ ସଂଷ୍ଟ୍ରୋକ ହେଇଯାଉଚି।
ହଁ। ସଂଷ୍ଟ୍ରକ ହେଇଯାଉଚି। ଆଉ ମେଡ଼ିକାଲ ଯଦି ପାଖରେ ନଥିବ ତ ସେ ଆହୁରି
ଆହୁରି ଖ ତ ସେଇ ଲୋକମାନେ ଯଦି ନ କାମ କରିବେ କେମିତି ପୁଣି ତାଙ୍କ ଘର ଚଳିବ?
ହଁ ସେମାନେ ସେଇଥିରେ ଘର ଚଲଉଛନ୍ତି। ଆମେ ଆଉ କଣ କରିବା ଆମେ ଖାଲି ଘରେ ବସିନି ଆମେ ବି ସେମିତି ଆଉ କୋଉଠି କାମ କରୁଚନ୍ତି ହେଲେ ସେମାନେ ପୁଣି ଆମର ଆସ
ହଁ।
ସମସ୍ତେ ନିଜ ନିଜ ଜୀବନରେ କିଛି ନା କିଛି କରୁଚନ୍ତି।
କରୁଛନ୍ତି।
ଆଉ ଖାଇବା ପିଇବା ସରିଲାଣି?
ନାଇଁ ଖାଇନୁ। ସକାଳ ଖିଆ ଖାଇ ଦେଇଥିଲୁ ଜଳଖିଆଉ। ଉପରେ
ଜଳଖିଆ ଖାଇ ଦେଇଚ। ପଖାଳ ଖାଅ ନା ଗରମ?
ମୁଁ ଆମେ ସକାଳେ ଜଳଖିଆ ପଡ଼େ। ଏଇଲେ ଗରମ ଖାଇବ, ଏବେ ଅତି ଗରମ ହେଲେ
ଗରମ ନା ପଖାଳ ଖାଅନି?
ଖାଉ କିନ୍ତୁ କୁଚିତ ମାନେ ଖୁବ କମ୍ ଗରମ ଖାଉ।
ହୁଁ।
ଏ ଆମ ଏପଟେ କଣ?
ଏଇ ଖରା ଦିନେ ଖରା ଦିନେ ଥରେ ଅଧେ ଖାଇଦଉଥୁ ଆଉ।
ହଁ ଥରକରେ ହଁ।
ହଁ କୁଆଡେ ବୁଲାବୁଲି ପାଇଁ କଣ ଯାଇ ଯାଇଚନ କୁଆଡେ?
ନାଇଁ ବୁଲାବୁଲି କିଛି କୁଆଡେ ହେଇନାହିଁ ଗରମ ସକାଶେ କୁଆଡେ ହେଇନି। ଆଗକୁ ରଜ ଆସୁଛି ରଜ ପାଇଁ କିଛି ସେମିତି ଚାଲିଛି ଆଉ ।
ହଁ କିଣାକଣି ସବୁ ହେଲାଣି ରଜ
ସରିଯାଇଛି ।
ହୁଁ
ଟ ଟିକେ ଭଲ କରନ୍ତି ।
ହଁ ସବୁ ଦୋଳି ଫୋଳି କରୁଥିବ ।
ହଁ ହଁ ରଜ ମଉଜ କରନ୍ତି ଆ ରଜ ସଂକ୍ରାନ୍ତି ବି ଆମର ପାହାଡ ଫାହାଡ ଯାଇକି ମନ୍ଦିର ଦର୍ଶନ କରି ମାନସିକ ଇଏ କରି ଭୋଜି ଭାତ ଖାଇକି ଘରକୁ ଫେରନ୍ତି ତା ପରଦିନ ତୁ ବି ଭୋଜି କରନ୍ତି ।
ହୁଁ ଆଉ ରଜରେ ପିଠା ସବୁ କଣ ହୁଏ ତମ ଆଡେ
ଆଉ ରଜରେ ପିଠା ଆମର ତ ଯଦିଓ ନାହିଁ ରଜ ଆଗୁଆ କରି ଖାଇ ଦେଇଥାଉ ।
ହଁ ନ ନାହିଁ ମାନେ ପିଠା
ଠା ଉପରେ ଆଗୁଆ କରି ଖାଇ ଦେଇଥାଉ କିନ୍ତୁ ସେଇଦିନ ଆମ ଘର ମାନଙ୍କୁ ଆଣିକି ଦିଅନ୍ତି ।
ଆଚ୍ଛା ତମର ସେଦିନ କଣ କିଏ ମରି ଯାଇଥିଲଥିଲା କିି
ସେଇଦିନ ଘରେ ଆମର ଟିକେ ଅସୁବିଧା ଆଗରୁ ସେଟା ହେଇନି ଆଉ
ଆଛା ହଁ ସେମିତି ବି ବହୁତ
ପ ସେପ ଟ ହେଇଯାଇଥିଲେ ତ
ହଁ । ହଁ ଆମର ବି ଏଇ ଯୋଉ ଯିଏ ମରିଗଲେ ବି ହୁଏନି ।
ହଁ ।
ଜଉ ସବ ଟ କନ୍ତି ଜେ ମରିଯାଇଛି ସେ ହଁ ସେଇଟା କରାଯାଏନି । ଆମର ଏଇଆଡେ ତ ଭଲ ରଜ ଆମ ଏଇ ଘର ପାଖରେ ହଉଚି ରଜ ଉତ୍ସବ । ସେଠି ପ୍ରୋଗ୍ରାମ୍ ହୁଏ ଡ୍ୟାନ୍ସ୍ ପ୍ରୋଗ୍ରାମ୍ ଏ ଗେମ୍ ବି ମାନେ କରାଯାଏ ପ୍ରତିଯୋଗିତା ସବୁ ।
ହଁ
ଛୁଆ ଭାଗ ନିଅନ୍ତି ଆଉ ଡ୍ୟାନ୍ସ ରେ ଏଇ ଖେଳିବା ସବୁ ଏମିତି ପ୍ରାଇଜ୍ ବି ଦିଅନ୍ତି ହଁ । ଆମେ ଯାଉ ଆମ ପାଖରେ ଏଠି
ଆଚ୍ଛା
ଆମ ଏଇ ଘର ପାଖରେ ଗୋ ଅଛି ଗୋଟେ ପଡିଆ ସେଇଠି ହଉଛି ଆମ ଏଇ ଗାଁ ପିଲା ସବୁ ମିଶିକି କରୁଛନ୍ତି ସବୁ ପ୍ରକାର ଦୋଳି ପଡୁଛି ବେଲୁନ ଦୋଳି ଯୋଉ ପମ୍ପ ବାଲା ଦୋଳି ଯୋଉ ଛୁଆ ଗଡି ଆସନ୍ତି ।
ଆଚ୍ଛା ।
ଆଉ ରାମ ଦୋଳି ଆଉ ଡଙ୍ଗା ଦୋଳି
ତାହେଲ ତ ବହୁତ ଭଲରେ
ହଁ ଆମର ଏ। ଏଠେ ଭଲ ହଉଛି ରଜା। ସେଠି ସବୁ ବିକ୍ରି ହଉଛି ଆଇସ୍କ୍ରିମ ଗୁପଚୁପ ସବୁ ଛୁଆମାନଙ୍କ ପାଇଁ ଖାଇବା ପାଇଁ ବି ଭଲ ସୁବିଧା ହଉଛି ଛୁଆ ଗାତ ସେଇଟା ଖାଇଲେ ମନ ଖୁସି ଆଉ।
ହଁ ଛୋଟ ଛୁଆଙ୍କ ମନ ବୁଝିଲା ଭଳିଆ ଜିନିଷ ତ ପଡୁଛି।
ହଁ ଦୋଳି ଖେଳିବେ ଖାଇବେ ଆଉ। ଏ ଛୁଆ କଣ ସହଜ ଘରକୁ ଆସୁଛନ୍ତି।
ନାଇଁ ତାଙ୍କ ତାଙ୍କ ପାଇଁ ବି ଖୁସି ସେଙ୍କର ବହୁତ ଖୁସି।
ହୁଁ
ଆମ ମ ଖୁସି ହେଇପାରୁ ନଥିବା ମତେ ଲାଗୁଛି। ଏବେକା ଛୁଆ ମାନଙ୍କୁ ବି ଖୁସି ପାଉଛନ୍ତି ଯେତିକି ନାଇଁ ବା
ଆଉ ସେତେବେଳେ ସେ ରଜ ଥିବ ଦି ଚାରି ଦିନ ଡ୍ରେସ ଯଦି ଆଣିବେ। ଏଇନା ଗେତ ମାସେ ସେ
ଆଉ ଗୋଟାଏ ଗୋଟାଏ ଡ୍ରେସରେ ଦିନ ଯାଉଛି।ପ ଥିଲା ଏବେ ପ୍ରତ୍ୟେକ ଦିନର ନୂଆ ନୂଆ ଦରକାର।
ଯେତେ ହଁ ଏ ନାଇ ଯେତେ କିଣିନେ ପୁଣି ସରୁନି ରଜ ପର୍ଯ୍ୟନ୍ତ ଚୁଡ଼ି
ହଁ ହଁ ହଁ।
ମେହେନ୍ଦି ସରୁଛି। ଛୋଟ ଛୁଆ ବୁଝି ଆଉ ବୁଝୁ
ତାଙ୍କ ପର୍ବ ପର୍ବାଣୀ ଅଲଗା ରଜ ଟା ଅଲଗା। କାଇଁନା ରଜରେ ସେ ଖୁସି ମଜାମସ୍ତି କର ନ କର ରଜ ନାଁ ଟା ଶୁଣିଲା ମାନେ ଗୋଟେ ଅଲଗା ପ୍ରକାର ଗୋଟେ ଖୁସିଆ
ହୁଁ ବନ୍ଧୁବାନ୍ଧବ ସବୁ ଆସନ୍ତି।
ଆଛା ହଁ। ଆମର ଅଲଗା ପ୍ରକାର ଖୁସି ଲାଗେ ଗାଁ ରେ ତ ପ୍ରତ୍ୟେକ ପର୍ବ ପର୍ବାଣୀ ଅଛି। ଅଛି ତା ଭିତରୁ ରଜ ଟା କିନ୍ତୁ ଅଲଗା ପ୍ରକାର ପୁରା।
ହଁ ଆମର ଏଠି ରଜ ଟା ବହୁତ ଭଲ ସବୁ ଝିଅ ମାନେ ଆସୁଛନ୍ତି ଆସିଲେଣି ସବୁ।
ଓହୋ। ତମ ସେପଟେ ମୋର ପର୍ ପର୍ବାଣୀ ଉପରେ ଏଇଟାକୁ ବେଶୀ ପାଳନ କରାଯା
ହଁ ହଁ ପ୍ରଥମ ର ପ୍ରଥ ପ୍ରଥମାଷ୍ଟମୀ ଅଛି ଯୋଉ ଅଷ୍ଟମୀ। ତାମର ହୁଣ୍ଡି। ଏଠି ହୁଡ଼ି ଚଢନ୍ତି ଉପରେ ସବୁ ଠାକୁର ଅଛନ୍ତି। ସେଇ ଯୋଉ ହୁଡି ଚଢିକି ମାନେ ବହୁତ ଆଡୁ ଆସନ୍ତି ସବୁ। ଝିଅ ପୁଅ ସମସ୍ତେ ଚଢ଼ିବା ପାଇଁ। ହଁ ପୋଲିସି ଏଇ କାଳେ ଗ ଗଣ୍ଡଗୋଳ କଣ ହବ ବୋଲି ସେ ଆସନ୍ତି ହଁ। ମାନେ କେ ସୁରକ୍ଷିତ ଭାବରେ ହବ।
ଆମ ଆଡ଼େ କାର୍ତ୍ତିକ କାର୍ତ୍ତିକ ମାସ ଚାଲନ୍ତି ସେ କା କାର୍ତ୍ତିକ ମାସରେ ପର୍ବଟା ଆମ ଆମ ଆଡ଼େ ହୁଏ ଦୋଳ ପୂର୍ଣ୍ଣମା ଟା ହୁଏ। ହଁ ହଁ ରଜ ହୁଏ। ଆଉ ସବୁ ଛୋଟ ମୋଟ ହୁଏ ଆଉ।
ହଉ ତମେ ଆସିବ କି ଦେଖିବ ଆମ ରଜ।
ନିହାତି ।
ହଁ। ଭଲ ଆମର। ସବୁ ଏଠି ବହୁତ ଖୁସି ଲାଗେ କାହିଁ କହିଲ ଘରକୁ ଝିଅ ମାନେ ସବୁ ଆସନ୍ତି ନା।
ହୁଁ
ଭଲ ଲାଗେ ଘୋଘୋ ସବୁବେଳେ ଘରଟା ହୁଏ।
ହୁଁ ଗରମ ଟିକେ କରିବା ଧରିବାଟା ଟିକେ ଛୁ ଟି ମିଳିଥାଏ ସେଇଟା ଆଉ ଟିକେ ଖୁସି ଲାଗେ। ମାନେ ବେଶୀ କାମ କରିବା। ।
ହଁ
କାଟିବା ବାଟିବା ଏଇ ସବୁରୁ ଟିକେ ମୁକ୍ତି ମିଳିଯାଏ।
ହୁଁ
ଖାଲି ସଜବାଜ ହେଇ ବୁଲିବାକୁ ଟିକେ ଅଁ।
ହଁ ହଁ ତାନୁ ଏଇଆ
ପାନ ଖା । ହଁଅଁ ସେ ରଜପାନ ତ ନିହାତି। ଆମର ଏବେ ଜେଜେ ବାପା ଜେଜେ ମା ସେମାନେ ତ ତାଙ୍କ ତରଫରୁ ପାନଫାନ ଆଣିକି ସେ ଖୁସିରେ ଦେ ଆଣିକି ଦେଇଦିଅନ୍ତି ଆଉ। ଝିଅ ମାନଙ୍କର ରଜ ହୁଏ। ତ ଝିଅମାନେ ଆଗ ଖାଇବେ। ଏମିତି କହିିକି ମତେ ଦିଅନ୍ତି।
ଆଉ ସେ ରଜ ଏ ରଜ ଭିତରେ ବହୁତ ଫରକ ହେଲାଣି।
ହଁ, ତାପରେ ଏବେ ସବୁ ପ୍ରକାର ମାନେ ସୁବିଧା ଟା ହେଇଯାଉଛି।
ହଁ। ଆଉ ମାମୁଁଘର ଆସିଲେନି ନା?
କଣ କହିଲ?
ମୁଁ କ ମାମୁଁ ଘର ଆସିଲେନି ନା ରଜ ପାଇଁ?
ନାଇଁ ନାଇଁ ଆମ ଆଡେ ମାମୁଁ ଘର ଆସନ୍ତିନି। ଏମିତି ପିଇସୀମାନେ ଆସ୍ ଆସନ୍ତି ଯେହେତୁ ସ୍କୁଲ ଖରା ଛୁଟି ହେଇଥାଏ।
ଆଚ୍ଛା ବୁଲିବାକୁ।
ହଁ ସେ ସେୟା। ଆମର ଯୋଉ କାର୍ତ୍ତିକ ମାସ। ତ ସେଟା କହିଲେନି। ସେଇ ଟାଇମ ରେ। ମସ୍ତ ଆସିଛି।
ଅହଁ। ତମର ସେଇ ପର୍ବ ଆଉ
ହୁଁ ହୁଁ।
ଉଁ ଯୋଉ ରାଆଶ ପୂର୍ଣ୍ଣିମା ଯୋଉ ନା।
ହଁ ସମସ୍ତେ ସବୁଆଡୁ ସବୁଆଡୁ ଆସନ୍ତି।
ଆଛା ହଉ ଆସ ଆମ ଗାଁ ରଜ ଦେଖିକି ଯିବ।
ଯିବା।
ହଉ ହଉଦେ
ହଉ। ଯା ହଉ ନହେଲେ ମୁଁ ଆଉ ଆଉ କେତେବେଳେ
ହଁ ହଁ ଆଉ କେତେବେଳେ କଥ୍ ଥା ହବାଲ
ହଉ ହଉ।
ହଁ।